ହେଲୋ
ହାଲୋ
ହୁଁ
ଆପଣ କଣ କରୁଚନ୍ତି।
ଏଇଠି ବସିଥିଲି ଆଉ।
ଖାଇସାରିଲେଣି।
ହଁ ଆପଣ କଣ କରୁଚନ୍ତି?
ବସଚି।
କଁ ଖାଇଲେ?
ମୁଁ ଖାଇଲି ଭାତ ଡାଲି ଆଉ ବଡି
ଆଚ୍ଛା ଭଲ ଆଉ।
ଆପଣ କଣ ଖାଇଲେ?
ମୁଁ ଖାଇଲି ପଖାଳ ଭାତ ଅଣ୍ଡା ଭଜା।
ଆଉ କଣ କୁହନ୍ତୁ?
ଆଉ ଭଲ ଅଛ?
ହଁ।
ଗରମ୍ କେମ୍ତି ହଉଛି?
ଗରମ୍ ତ ବହୁତ୍ ହଉଚି।
ସେ ବା ଆଉ ଦେହ ଭଲ ଅଛି?
ହଁ।
ଆଚ୍ଛା, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ।
ଆଉ-ଆଉ ପାଠ ପଢାପଢି?
ଭଲ।
କୋଉ କ୍ଲାସ୍ ହେଲା?
ଟୁଏଲ୍ ସରିଲା।
ଆଚ୍ଛା। ଆଉ କଣ ରଜରେ କଣ ବୁଲାବୁଲି?
ହେଇନି ତଥାପି ପ୍ଲାନିଂ ଅଛି ମାମୁଁ ଘରକୁ ଯିବାର, ଠିକ୍ ନାହିଁ।
ମାମୁଁ ଘର କୋଉଠି କି?
ଭଦ୍ରକ୍।
ଆଚ୍ଛା ସେପଟ ସାଇଡଟା ବି ବହୁତ୍ ଗରମ୍ ହଉଥିବ ନା।
ସେପଟେ ବହୁତ୍ ଜୋର୍ସେ ଗରମ୍ ହୁଏ।
ହୁଁ ଆଉ ଡ୍ରେସ୍ କିଣି ସାରିଲଣି?
ନାଁ କିଣିନି, ଏକ୍ ଦୁଇ ବେଳୁକୁ କିଣିବି।
ଆଚ୍ଛା, ମାମୁଁ ଘରେ କେତେ ଦିନ୍ ରହିବ?
ଆ ରଜ ତିନ୍ ଦିନି ରହିବି, ତାପରେ ତ ୟା କଲେଜ୍ ଖୋଲିବ।
ହଁ, ଆଉ କଣ କହ? ହାଲୋ।
ହଁ। ହାଲୋ।
ହୁଁ।
ଆଉ କଣ କୁହ।
ଆଉ କଣ କହିବି
ସଖାଳେ କଣ ଖାଇଥିଲ?
ସକାଳେ ଚୁଡା ଭଜା ଖାଇଥିଲି ଆଉ, ତୁ କଣ ଖାଇଥିଲୁ?
ମୁଁ ବିସ୍କୁଟ୍ ଖାଇଥିଲି।
ଓହୋ, ଆଉ
ରାତିରେ ତମେ କେତବଳେ ଖାଅ?
ରାତିରେ ସେଇ ସାତଟା ଆଠଟା ବେଳେ ଖାଇଦିଏ ଆଉ, ଜଲ୍ଦି ଖାଇଦିଏ ମୁଁ।
ତାପରେ ରାତିରେ ଆଉ ଭୋକ ହୁଏନି?
ନାଁ ଖାଇ ଦେଇକି ଶୋଇପଡେ ଆଉ। ଆଉ ଇଚ୍ଛା ହୁଏନି, ମୁଁ ଏମ୍ତି ଚାରିଟା ପାଞ୍ଚଟା ବେଳେ ଯଦି ଖାଇଦେବି ଆଉ ଇଚ୍ଛା ହୁଏନି ରାତିରେ ଖଇବାକୁ। ଆଉ ତୁ କଣ ଖାଉ?
ମୁଁ ରାତିରେ ରୁଟି ଖାଏ।
ଆଛା ସଉ କେତଳେ ରାତିରେ?
ଦଶଟା ଏଗାରଟା।
ଆଚ୍ଛା ଜଲଦି ଶୋଇ ପଡୁ ନୁହ।
ହଁ।
ଆ ଉଠୁ କେ ତଳେ?
ସକାଳୁ ମୁଁ ଉଠେ ଛଅଟା।
ଆଉ ଆମ ଘର ଆଡେ କେବେ ଆସିବୁ ଆଉ।
ହଉ।
ହୁଁ ଆଉ କଣ କହ।
ଆପଣଙ୍କ ଘରେ କିଏ କିଏ ରହୁଚ, ହଁ ପଛରେ କିଏ ବସିଲେ ଚଲେଇଦେବି।
ଭଲ ଆଉ।
ତମେ ସିଖିଚ
ହଁ ଶିଖିଛି ଆଉ ମାନେ ଶିଖିଛି ଚଲେଇ ବି ଦଉଛି ବଟ ମାନେ ସେମିତି ଦଉନାହାନ୍ତି ଘରେ। ଏପଟେ ମାନେ ସାଇ ମନ୍ଦିର ଏପଟେ ସାଇଡରେ ଟିକେ ଗହଳି ଥାଏ ନା।
ହଁ।
ତାପରେ ଟ୍ରାଫିକ ବି ସେଇଥିପାଇଁ ଟିକେ ଦଉନାହାନ୍ତି ଘରେ ନହେଲେ ହଁ ମାନେ ଏପଟେ ଯେତେବେଳେ ବ୍ରିଟ ରେ ଥିଲି ସେପଟେ କଣ ମାନେ ଟିକେ ଖାଲି ଏରିଆ ଟା ତ ମତେ ଚଲେଇକୁ ମାନେ କମ୍ଫର୍ଟେବୁଲ ଲାଗେ ଚଲେଇ ଦିଏ, ବଟ ଏପଟେ ଟିକେ ଡର ଲାଗୁଚି ଆଉ।
ଏପଟେ ବି ତ ବହୁତ ଫା ଏପଟେ ବି ବେଳେ ବେଳେ ଭିଡ ରହୁଛି କିନ୍ତୁ ଅଧିକ ନୁହେଁ।
ହୁଁ ବୁଝୁଛି ହୁଁ। ଆଉ କଣ କହ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାବା ମାମା ମୁଁ ଭାଇ।
ଆପଣ ସାନ ନା ବଡ?
ମୁଁ ସାନ, ତମ ଘରେ କିଏ କିଏ?
ବାବା ମାମା ମୋ ଦିଦି ଆଉ ମୁଁ।
ତୁ ସାନ ନା।
ହଁ।
ଆଛା। ଆଉ ଆଇସ୍କ୍ରିମ ଖାଇବାକୁ ଭଲ ଲାଗେ ନା ନାଇଁ?
ହଁ ମୁଁ ଦିନ କି ପାଞ୍ଚ ଛ।
ବେଶୀ ଖାଇଲେ ଭଲ ନୁହଁ କିନ୍ତୁ।
ମତେ କୋନ ଆଇସ୍କ୍ରିମ କିନ୍ତୁ ଖାଇବାକୁ ଭଲ ଲାଗେ ସେଇଟା ହିଁ ମୁଁ ଅଧିକ ଖାଏ।
ଏବେ ତ ଗରମ ଦିନ ମାନେ କୋଲ୍ଡ ଡ୍ରିଙ୍କ ଆଇସ୍କ୍ରିମ ଥଣ୍ଡା ଏଇ ସବୁ ତ ଚାଲିଚି ଆଉ।
ହଁ।
ଆଉ କି ଆମ୍ବ ଖାଇଲୁଣି ନା ନାଇଁ?
ହଁ ଆମ୍ବ ଖାଇଛି।
ଏବେ ଖରାଦିନ ଆଉ କିଛି ଦିନ ଗଲେ ଆମ୍ବ ସିଜନ ବି ସରିଯିବ ଏବେ ଯେତିକି ଖାଇବାର ଅଛି ଖାଇଦେ।
ଏବେ ଆମ୍ବ କଞ୍ଚା ଆମ୍ବ ତ ଆଉ ମିଳୁ ବିି ନାଇଁ।
ହଁ ଏବେ ତ ସବୁ ପ୍ରାୟ ପାଚିଲା ଆମ୍ବ।
ହଁ ପାଚିଲାଆମ୍ବ ତ ଅଧିକ ହେଇଅଛି।
ହୁଁ, ଆଉ ତରଭୁଜ ଖାଇଲୁନି ନା ନାଇଁ?
ହଁ ଖାଇଥିଲେ ମଝିରେ।
ହଉ କେବେ ଗୋଟେ ତୁ ତ ରଜରେ କହୁଛୁ ଗାଁକୁୁ ପଳେଇବୁ ଆଉ ନହେଲେ ଘର ଆଡେ ଆସିଥାନ୍ତୁ।
ପ୍ଲାନିଂ ଅଛି କିନ୍ତୁ ଠିକ ନାହିଁ ଯିବି କି ନାଇଁ।
ଯଦି ଯିବୁନି ତାହେଲେ ମତେ କହିବୁ ଆଉ।
ହଁ।
ଆଉ ଯୋଉ କଣ ତ କହୁଥିଲି। ରଜରେ ପୋଡ ପିଠା ଭଲ ଲାଗେ ନା ନାଇଁ?
ହଁ।
ହଁ ଦୋଳି ବି ଖେଳିବୁ ନା ଆଉ ଗାଁ ଆଡେ ଯାଇକି।
ହଁ ଦୋଳି ତ ମୁଁ ଖେଳେ ଆମ ଘର ପାଖରେ ବି ଏଇଠି ହବ।
ଓହୋ ମାନେ ଏମିତି ବି ଗୋଟେ ଗୋଟେ ଜାଗାରେ ହୁଏ ସବୁ ମାନେ ଏମିତି ଗୋଟେ ସମସ୍ତେ ମିଶିକି ଫଙ୍କସନ୍ ଭଳିଆ କରନ୍ତି ନୁହଁ।
ହଁ ଆମ କଲୋନୀରେ ଆମେ ସବୁ ଫେଷ୍ଟିଭାଲ କରୁ।
ହଁ ଭଲ। ଏବେ ତ ମାନେ ଖରା ଛୁଟି ଚାଲିଛି ସବୁ ଛୁଟି ଥିବ ନୁହଁ।
ହଁ।
ଖରା ତ ଏବେ ଯୋଉ ଭଳିଆ ହଉଛି ବାହାରକୁ ବାହାରିବାକୁ ଇଚ୍ଛା ହଉନି।
ହଁ ଏବେ ତ ଗରମ ବି ତ ବହୁତ ହଉଛି।
ହଁ ବା ସେଇଟା ହିଁ ରାତିରେ ବି ଶୋଇ ହଉନି ଏତେ ଗରମ ହଉଛି।
ହଁ।
ହଁ ଚାରିଟା ବେଳେ ଟିକେ ପବନ ହଉଛି ଟିକେ ବାହାରେ ବୁଲିବାକୁ ଭଲ ଲାଗୁଛି। ଚାରିଟା ବି କଣ ପାଞ୍ଚଟା ଛଅଟା
ଚାରି ପାଞ୍ଚଟା ଛଅଟା ବେଳକୁ ବି ରହୁଛି ଖରା।
ହୁଁ।
କିନ୍ତୁ ଅଧିକ ରହୁନି ଆଉ।
ହୁଁ। ଆଉ ଗାଧେଇ ସାରିଲଣି?
ହଁ।
ଆଉ ଲସି ପିଉ ନା ନାଇଁ?
ହଁ ଲସି ପିଇବୁ କାଲି ଆମେ।
ହଉ ତୁ କେବେ ଆସିଲା ଆମ ଘରକୁ କହିବୁ ଲସି କରିକି ଦେବି ଆଉ ପିଇବୁ।
ହଉ।
ହଁ। ଆଉ କଣ କହ? ସେ ମାନେ ସବୁ କୋଉ ସିଜିନ୍ ଟା ବେଶୀ ଭଲ ଲାଗେ ମାନେ ଖରା ଦିନ ନା ବର୍ଷା ଦିନ ନା ଶୀତ ଦିନ?
ମତେ ଏମିତି କିଛି ନାହିଁ ମତେ ସବୁ ସିଜିନ୍ ଭଲ ଲାଗେ।
ସେଇ ବର୍ଷା ଦିନଟା ମୋତେ ଚିଡା ଲାଗେ କିନ୍ତୁ ମାନେ ଏମିତି ବେଳେ ବେଳେ ଭିଜିବାକୁ ଭଲ ଲାଗେ କିନ୍ତୁ ସବୁଆଡେ ଅସନା ହେଇଯାଏ ବୋଲିତେ ଭଲ
ହଁ।
ଶୀତ ଦିନ ତ ଭଲ ଘୋଢି ଘାଡେଇକି ଶୋଇବ ଖାଲି ନିଦ ଲାଗିବ।
କିନ୍ତୁ ଶୀତ ଦିନରେ ହିଁ ଅଧିକ ଏକ୍ଜାମ ରୁହେ।
ସେଇଟା ହଉଛି କଥା ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଶୀତ ଦିନ କଣ ଖାଲି ଶୀତ ଦିନ ଟାଇମ ରେ ଏକ୍କାମ ଥାଏ ଖରା ଦିନ ଟାଇମ୍ ରେ ଏକ୍କାମ ନ ଥାଏ।
ଶୀତ ଦିନରେ ଶୋଇବାକୁ ଇଚ୍ଛା ହେଲେ ବି ବସିକି ପଢିବାକୁ ପଡିବ।
ସେଇଟା ହଉଛି କଷ୍ଟ ଆଉ ଖରା ଦିନେ ଶୋଇବାକୁ ଚେଷ୍ଟା କଲେ ବି ତମେ ଶୋଇପାରିବନି ମାନେ ତମ ପାଖ ଟାଇମ୍ ଥିଲେ ବି ତମ ସୋଇ ସେଇଟା ହଉଛି କଥା। ସେଇଟା ହଉଛି କଥା ବା ହୁଁ। କଣ କରିବା ଆଉ ତ କିଛି ଦିନ ଗଲେ ଖରା ଦିନଟା ମାନେ ଭଲ ସବୁ ଫ୍ରୁଟ୍ ସୁ ହେରିକା ଆଇସ୍କ୍ରିମ୍ ହେରିକା ଖାଇବାକୁ ଭଲ।
ହଁ।
ମତେ ଟିକେ ଲିଚି ଭଲ ତାପରେ ମ୍ୟାଙ୍ଗୋ ଟିକେ ଭଲ ସେଇଥିପାଇଁ ମତେ ଟିକେ ଖରା ଦିନ ଟା ଭଲ ଲାଗେ ଆଉ।
ଶୀତ ଦିନରେ ତ ଆଇସ୍କ୍ରିମ ଖାଇଲେ ବି ଥଣ୍ଡା ହେଇଯିବ ଗୋଟିଏ ଖାଇଥିବ ତମକୁ ଥଣ୍ଡା ହେଇଯିବ।
ସେଇ ଶୀତଦିନେ ମାନେ ଖାଇ ହୁଏନି ସେଇଟା ହଉଛି କଥା।
ହଁ।
ଥଣ୍ଡା ଜ୍ବର ଏ ସବୁ ଥାଏ ତାପରେ ଏକ୍ଜାମ୍‌ ଟାଇମ୍।
ଶୋଇବାକୁ ଇଚ୍ଛା ହେଲେ ବି ଶୋଇ ହବନି।
ସକାଳୁ ଜଲ୍ଦି ଉଠିବାକୁ ପଡେ। ଭାରି ଅଳସୁଆ ଅଳସୁଆ ବି ଲାଗେ ଶୀତ ଦିନେ ବହୁତ। ହଁ ହଉ ଆସିବୁ କେବେ ଗୋଟେ ଆମ ଘରକୁ ଆଉ।
ହଁ।
ଆଉ ତ କିଛି ଦିନ ଗଲେ ସ୍କୁଲ ଫେର୍ ଖୋଲିଯିବ ଆଉ।
ହଁ।
ପୁଣି ଯାଅ ଯିଏ ଯୁଆଡେ ସ୍କୁଲ ପିଲା ସ୍କୁଲ କଲେଜ ପିଲା କଲେଜ କୁ ଯିବେ।
ହଁ।
ସେଇଟା ହିଁ ଆଉ କଣ? ଆଉ କଣ କହ?
ତମ ଦେହ ଭଲ ଅଛି?
ହଁ ଭଲ ଅଛି। ତ ଦେହ ଭଲ ଅଛି ଟି?
ହଁ ହଉ ରଖୁଛି।
ହଉ ହଉ ଯା।